ହଁ କୁହନ୍ତୁ।
କଣ କରୁଚନ୍ତି?
କିଛି ନାଇଁ ବସିଛି କିଛି କରିବା ପାଇଁ ନାଇଁ, ବସିକି ପଢିବା କଥା ଆଉ
ଆ ହା।
ମୁଁ ଲାଗି କିଛି କରୁନି, ଆପଣଙ୍କ ଖବର କଣ?
ହାଁହଁ। ମୋ ଖବର ଭଲ ଆଉ ଶୋଇଥିଲି ଉଠିକି ଆସିଲି ଆଉ। ମୁଁ ଟିକେ କଥା ହେଇଯିବା ଆଉ ଆଉ। ବର୍ଷା ପାଗରେ କୁଆଡେ ବୁଲିଆକୁ ଯାଇଥିଲେ?
ବର୍ଷା ପାଗରେ ତ କୁଆଡେ ବୁଲିବା ପାଇଁ ଯାଇନି। ହୁଁ ବର୍ଷା ପାଖରେ କୁଆଡେ ବୁଲିବା ପାଇଁ ସେଥିପାଇଁ କୁଆଡେ ବୁଲିବାକୁ ଯା ଯାଇନି ହଁ କିନ୍ତୁ ଏବେ କହିବାକୁ ଗଲେ ମାନେ ଏଇ ମାସେ ତଳେ ମୁଁ ବୁଲିବା ପାଇଁ ସେଇ କେଦାରନାଥ ଆଉ ବଦ୍ରିନାଥ ଯାଇଥିଲି ମୁଁ ବୁଲିବା ପାଇଁ ଯାଇଥିଲି।
ହଁ ହଁ।
ଆପଣ ଯ
ଆଉ କେମିତି ଗଲେ? ନା ନା। ମୁଁ କେବେ ଯାଇନି ଆପଣ ଯାଇଥିଲେ କେମିତି ଗଲେ ଆପଣ?
ହୁଁ। ହଁ ଏବେ ମନେକର ତମେ ମନେକର ତମେ ଯଦି ସେଠିକି ଯିବାକୁ ଚାହୁଁଛ ଫାଷ୍ଟ ତ ତମକୁ ପ୍ରଥମେ ତ ସେ ମାନେ ଉ
ହ
ଉତ୍ତରାଖଣ୍ଡ ଯାଇକି ତମର ନିଜର ରେଜିଷ୍ଟର କରିବାକୁ ପଡିବ ଯୋଉ ଯୋଉମାନେ ଯିବେ ଆଗ ସେ ତାଙ୍କ ମାନେ ସେଇ ଜାଗା ପାଇଁ ତମେ ଯୋଉ ଯିବ ସେଠି ପାଇଁ ରେଜି କରିବ ସେଇଥିପାଇ ରେଜିଷ୍ଟ୍ରେସନ କରିବ, ତାପରେ ସେଇଟା ପଞ୍ଜିକୃ ତ ହେଇସାରିଲା ପରେ ତମେ ସାଙ୍ଗେ ସାଙ୍ଗେ ଟ୍ରେନ ଟିକେଟ ଆଗୁଆ କରିଦବ ବହୁତ କରିବ ସେ ମାସେ ଦି ମାସ ଆଗରୁ ଯୋଉ କରିଥିବ ସେବେ ଟ୍ରେନ ଟ ଟିକେଟ ବି କରିଦବ ଟ୍ରେନ ଟିକେଟ ମାନେ କଲା ପରେ ହୁଁ ଚଉଦିନ ଟ୍ରେନ୍ ଥିବ ସେଇଦିନ ତ ଗୋଟେ ଡାଇରେକ୍ଟ ଟ୍ରେନ ମାନେ ସିଧା ଟ୍ରେନ ଯାଉଛି ଭୁବନେଶ୍ୱରରୁୁ ରିଷିକେଶ। ଯାହାବି ଯିବ ତମ
ହଁ ହଁ।
କହିଲ ତାର ଭାଇଆ ତମେ ହରିଦ୍ଵାର ରିଷିକେଶ ଦେଇକି ହିଁ ଯିବ। ଯାହା ବି ବ ବସ୍ ସେଟା ହରିଦ୍ଵାର ନହେଲେ ରିଷିକେଶ ର ପାଇବ, ତ ତମେ ଭୁବନେଶ୍ୱରରୁ ଡାଇ ଗୋଟେ ବସ୍ ଯାଉଛି ଯୋଉ ଟ୍ରେନ ଯାଉଛି ସେଇଥିରେ ଯି ଯିବ ତମେ ମାନେ ସାଙ୍ଗେ ସାଙ୍ଗେ ଯାଇ
ସେଠି ଗୋଟେ ଜାଗାରେ ତମ ନିଜର ମାନେ ସେଇ କଣ କହିଲ ସେଠିକି ଯିବା ପାଇଁ ମାନେ ଯୋଉ ବସ୍ କି ଟ୍ରାଭେଲ ଯିବ ସେତିକି ବେଳେ ହିଁ ବୁକିଂ ଟା କରିଦବ ସେଠି କିଣିଯିବ। ତ ସେଇ ମାନେ ବସ ରେ ଗଲେ ସେ ସା ଆ ସାତଶହ କି ଆ ଶଅ ଚାରିଟାରୁ ସେ ବସ ଟା ବାହାରିବ, ତମେ ସେଇ ରାତି ଚାରି ଟା ବେଳକୁ ଯୋଉଠି ବସ୍ ଲାଗିବ ସେଇ ଜାଗାରେ ଯାଇକି ଛିଡା ହବ। ସେ ବ ଆଉ ତା ପୂର୍ବ ରାତିରେ କିନ୍ତୁ କିଛି ବେଶୀ ଖାଇ ନଥିବ ମାନେ ଅଳ୍ପ ଅଳ୍ପ ଖାଇଥିବ। କାହିଁକି ନା ସେପଟେ ଥଣ୍ଡା ଆଉ ଯାହାବି ଖାଇଥିବ ଇନ ଜେସନ ଅଙ୍କା ବଙ୍କା ପାହାଡି ରାସ୍ତା। ତ ସେଥିରେ କଣ ହବ ନା ତମ ପେଟ ବି ଗୋଳେଇ ହବ ତ ତମର ବାନ୍ତି ହିଁ ହବ। ତ ସେଥିଲାଗି ଅଳ
ହଁ।
ପ ଖା ସେ ବସ୍ ଧରିଲ କିମ୍ବା ସେ ଟ୍ରାଭେଲର ଧରିଲ। ତାପରେ ଯିବ ସେଟା ଲାଗିବ ପୁରା ମାନେ ଆଠ ଦଶ ଘଣ୍ଟା ଭଳିଆ ଲାଗିବ। ବ ଗଧେଇବ ପ୍ରଥମେ ସିଏ ତମକୁ ନେଇକିରି ସୋନ ମାନେ ସୀତା ପୁର ବୋଲି ଗୋଟେ ଜାଗା ସେଇ ଜାଗାରେ ତୁ ପହଞ୍ଚିଲ ତମେ ପହଞ୍ଚିଲା ପରେ ଅ ସେଠୁ କଣ କହିଲ ଉ ତମକୁ ସୋନପ୍ରୟାଗ ଯାକେ ତମକୁ ଚାଲିକି ଯିବାକୁ ପଡିବ। ସୋନପ୍ରୟାଗ। ଖକୁ ସେଇ ଯୋଉ ବଲେରୋ ଟାଇପ ର ଏମିତି ଯୋଉ ଥିବ ସେଇଥିରେ ଯି ବ ତାପରେ ସୋନପ୍ରୟାଗ ରୁ ସେମାନଙ୍କର ସେମାନଙ୍କର ଗାଡି ଅଛି। ଚି ଦେଇ କରି ସେ ଗୌରୀ କୁଣ୍ଡ ତକ୍ ତମକୁ ସେ କଣ କହିବ ମାନେ ନବ। କୋଡିଏ ଟଙ୍କା ଲେଖା ଜଣଙ୍କା ସେ ନବ।
କୋଡ଼ିଏ
ହଁ ହଁ।
ଯୋଉ ପଚାଶ ଙ୍କା ଭିତରେ ତମେ ଯିବ ତ ସେଠି ତାପରେ ଯାଇକି ଗୌରୀ କୁୁଣ୍ଡ ରେ ସେ ବର୍ ସକାଳୁ ପହଞ୍ଚିଯିବ ଯଦି ପୁରା ଶଇଯିବ ଯଦି ତମେ ସକାଳୁ ସେଠି ଗାଧେଇ ପଡିବ ଗରମ ପାଣି ସେଠି ମାନେ ସେ କୁଣ୍ଡରେ ଗରମ ପାଣି ଥିବ ତମେ ଗାଧେଇ ପଡିକି ଗୋଟେ ଗୋଟେ ମାନେ ମାନେ ରହିପାରିବ ତମ ଗୋଡ ଖସିବନି ପାହାଡ ଜାଗା ନା ଚଢିବ କେମିତି ଆମେ ନଈଁ ଯିବାନି। ତ ସେଟା ଧରିଥିବ ତ ସେ ବାଡି କି ଟେ ବାର୍ଗେନିଂ କରିକିରି ତମେ କଟା ବଛା କରିକି କିଣିବ ଆଉ। ତ ସେ ବାଡି ଧରିବ ତାପରେ ତମେ ଟ୍ରାକିଂ ପାଇଁ ଚାଲିବ। ହେରା ଚାଲିଲ ଏନ୍ତି ସିଧା ରାସ୍ ରାରେ ଆମେ ଯଦି ଦଶ କିଲୋମିଟର ଯିବା ସେଇ ପାହାଡ ରାସ୍ତାରେ ଗୋଟେ କିଲୋମିଟର ଯିବା ସେଇଆ।
ହ
ତ ସେଥିପାଇଁ ଅଳ୍ପ ଅଳ୍ପ
ହଁ।
ଯିବ ତମେ ପା ପାଣି ଏମିତି ଆସୁଥିବ ତମେ ପାଣି ଭର୍ତ୍ତି କରିପାରିବ ସେମିତି ଏ ପରିସ୍ରା ଯିବା ପାଇଁ ଏମିତି ପରିଶ୍ରା ସିଧା ତାପରେ ତ ଯିବ ମାନେ ଚଳିବ ଆଉ ଆଉ ଶୀତ ବସ୍ତ୍ର ନେଇଥିବ ଆଉ ରା ତି ସେଠି ଯୋଉ ପହଞ୍ଚିବ ସେଠି ମାନେ ତମ କୁଟଯେମିତି ଯୋଉ ପାରାସିଟାମଲ ଏଇଗୁଡାକ ତମେ ଧରିକି ଯାଇଥିବ କାହିଁକି ନା ଏଠୁ ଗଲା ବେଳେ ଆମର ଯେ ହେତୁ ଗରମ ମାନେ ବେଳେ ଆମେ ଯିବା ନା ଏଇ ଯୋଉ ଏ
ହଁ।
ଏପ୍ରିଲ ଏଠି ଗରମ ସେଠି ସାଙ୍ଗେ ସାଙ୍ଗେ ଥଣ୍ଡା ଫରଫ ପଡୁଥିବ ସାଙ୍ଗେ ସାଙ୍ଗେ ମେଘ ହେଇଯିବ ସାଙ୍ଗେ ସାଙ୍ଗେ କୁହୁଡି ହେଇଯିବ ମାନେ ସେ ପାଗର କିଛି କହିହବନି। ତ ଯେତେବେଳେ ଚାଲିବ ତମକୁ ଲାଗିବ ରାସ୍ତା ଛିଡୁନି। ବାଇଶ କିଲୋମିଟର ଟା ତମକୁ ଲାଗିବ ପୁରା ପଇଁଚାଳି ଶ କିଲୋମିଟର ତ ସେତିକି ଯେତେବେଳେ ଯିବ ହଁ ତା ହଁ ବାଇଶି କିଲୋ କିଲୋମିଟର ପୁରା ଚାଲି ଚାଲି ସେଠିକି ଯିବ।
ଭ ବୁଲି ବୁଲି ବୁଲି ବୁଲି ସାପ ଭଳିଆ ଯିବ ତମ ଗୋଟେ ଜାଗାରେ ବସିକିରି ମାନେ କିଛି ସମୟ ଚାଲିବ ତାପରେ ବସିବ ପୁଣି ତାପରେ ଚାଲିବ ତ ମାନେ ଯେହେତୁ ଉପରକୁତିକି ଯିବ ସେତିକି ଅକ୍ସିଜେନ କମ ରହିବ ଅମ୍ଳଜାନ କମ ରହିବ ତ ସେଥିପାଇଁ କର୍ପୁର ଧରିଥିବ ତାକି ଶୁଙ୍ଘିଦେ
ହୁଁ।
ଲେ ପୁଣି ତମେ ନିଶ୍ଵାସ ନେଇପାରିବ ତ ତମେ ସେଠି ପହଞ୍ଚିଲା ପରେ ଗୋଟେ ସେଠି କି ମାନେ ଏମିତି ତମ୍ବୁ ଟାଇପ ର ଏମିତି ଅଛି। ତାପ ରହିବ କିଛି ରେ ବି ଯାଇକି ରହିପାରିବ। ତ ତମେ ଯଦି ତମ୍ବୁ ବି ନଉଛ ଜଣକା ଜଣକା ସେମାନେ କେତେ ସେଇ ଚାରଶହ ପାଞ୍ଚଶହ ଟଙ୍କା ଲେଖା ନିଅ ଯଦି ପରିବାର ଯାଉଥିବ, ତାକୁ ଗୋଟେ ତମ୍ବୁ ନେଇଯିବ ହଜାର ଟଙ୍କା ଭିତରେ ବଢ଼ିଯିବ। ସେଠି ଯିବ ରହିବ ତାପର ଦିନ ଗରମ ପାଣି ଗରମ ପାଣି ସେଠି ବା ତମେ ଗାଧେଇକିରି ସେ ତରେ ଯିବ କାହିଁକି ନା ସେ ଯୋଉ ପାଣି ଆସୁଥିବ ହଁ ତମେ ଗା ମାନେ ପିଇ ପିଅନ୍ତି ସେମାନେ, ଯୋଉ ପାଣି ପିଇବ ସେଟା ପୁରା ବରଫ ଟା ତରଳିକିରି ଖାଲି ଯୋଉ ଥାଏ ଏଇ ଫର୍ମରେ ଥିବ। ତାମଙ୍କୁ ପାଣି ପିଇବା ପାଇଁ ବି ତଣ୍ଟି ସେରୁ ମାନେ ଜଣା ପଡିଯାଉଥିବ। ତ ସେଇ ଆମେ ଖାଇଥିବା ଯୋଉ ସବୁ ଜିନିଷ ଅଳ୍ପ ଅଳ୍ପ ହିଁ ଖାଇବ ସେଠି ପ୍ରାୟତଃ ଆ ସ ସମସ୍ତେ କହିବା ଆଳୁରଟା, ଚଟଣି, ଏଇଗୁଡା ଖାଆନ୍ତି ଆଉ ପାଣି ବଟନ ଗୋଟେ ଶହେ ଦୁଇଶହ ଟଙ୍କା ସେଠି ନେବେ ଯାହା ବି ଜିନିଷ କାହିଁକି ନା ବୋହିକି ସେ ଖର୍ଚରରେ ନିଅନ୍ତି। ସବୁ ଜିନିଷ ର ମାନେ ଦାମ ଟା ଅଧିକ କାହିଁକି ନା ସେଠି ଯୋଉ ବେପାର ସେମାନେ କରୁଛନ୍ତି ସେମାନେ ବି ଛଅ ମାସ ବେପାର କରୁଛନ୍ତି।
ହଁ ହଁ। ଲୋକକୁ ବି ବୋହିକି ନଉଛନ୍ତି ଯେ ଲୋକଟା ନ ଚାଲି ପାରିବେ ନା ଯିଏ ବି ଯିବେ ବୁଢା ଲୋକ କି ଗୋଟେ ଏଜ ଲୋକ
ହଁ ପ୍ରକାର ଅଛି ଖର୍ଚ୍ଚରରେ ଯିବ ତାର ଅଲଗା ମାନେ ଟଙ୍କା। ତାପରେ ଯିଏ ଗୋଟେ ଲୋକ
ହଁ ହଁ।
ଅ ଯୋଉ ବୋହିକି ଗୋଟେ ଲୋକ ନବ ସିଏ ଅଲଗା ନବ ମାନେ ତମ ଓଜନ ହିସାବରେ ସ ପଇସା ନବ ମନେକର ୟାଙ୍କୁ ଓଜନ କମ ଅଛି ତ ସେ କମ ଟଙ୍କା ନବ ଉଁ ଅ
ହଁ ହଁ।
ଆଉ ଜୋ ଏଇ ପାଲିଙ୍କି ପାଲିଙ୍କି ଯୋଉଟା ସେଟା ଚାରି ଜଣ ତମକୁ ବୋହିକି ନେବେ। ତ ସେଥିରେ ତମକୁ ମାନେ ସେଠି ବାର ହଜାର ଟଙ୍କା ଜଣଙ୍କା ଉଁ ଚାରି ଚାରି ହଜାର ଏତିକି ହିସାବରେ ତମେ ଯଉଠୁ ବି ମନେକର କର ତ ଗୋଟେ ଜାଗା କୁ ଚାଲି ଲ ଅଧାରୁ ଯଦି ଚାଲି ନ ପାରିଲ ସେଠୁ ବି କରିପାରିବ ତମେ ସେ କ ସେ ପିଠୁ କରିପାରିବ ସେ କ
ହଁ ହଁ।
ଆଉ କିଏ ଏଇଟା କରିପାରିବ ତମେ ପଇସା ଦେଇକି ଯାଇପାରିବ। ତ ତାପରେ ତମେ ସକାଳୁ ପୁରା ରାତ
ହଁ।
ଯଦି ତମେ ସକାଳୁ ଉଠି ଆ ମାନେ ଚାଲି ଚାଲି ଯାଇଥିବ ତ ଯଦି ତେ ଠିକ ସେ ଚାଲି ଚାଲି ଯାଇଥିବ। ମାନେ ରହିିଓଛି ଓ ଆର ଏସ୍ ନେଇକି ଯାଇଥିବ ଆଉ କିଛି କିଛି ଛୋଟ ଛୋଟ ନାଇଁ କିଛି ଏମିତି ଭୋକ ଲାଗିବ ଯେତିକି ଚାଲିବ ଭୋକ ଲାଗିବ ତମକୁ ଆଉ ଯାହା ଏଠୁ କିଣିବ ବି ବହୁତ ଟଙ୍କା ତ ତମେ ପଇସା ପ୍ରତି
ହଁ।
ତମ ଇଚ୍ଛା ଛି ଆଉ ବୋ ଆଉ ପଛରେ ନାହିଁ ହଁ ଆଉ ସବୁ ବୋହିକି ନେବନି ଗୋଟେ ଡ୍ରେସ ନେଲେ ବି ବହୁତ ସେଠି ଓଜନ ଲାଗିବ ପିଠିରେ ଟିକ୍ ଛି ବି ଅଛି ଲୁ ଗାଡ ଥିବ ସେଠି ତ ସେଥିପାଇଁ ଅଳ୍ପ ଜିନିଷ ବି ବୋହିବ ଟ୍ରାଏ କରିବ ମାନେ ଯେତରୁ ଯେତେ କମ ଜିନିଷ ନେଇକି କି ଯିବା ଆଉ ସେଠି ଗଲା ପରେ ମାନେ ତମେ ଯେତେବେଳେ ପ୍ରାୟ ରାତି ବାରଟା ଗୋଟେ ଗୋଟେ ବେଳୁ ତମେ ପୁରା ଲାଇନ ରେ ଲାଗଯିବ ଗାଧେଇକି ଗାଧେଇକି ଛିଞ୍ଚି ହେଇକି ନୂଆ ସଫା ଡ୍ରେସ ପିନ୍ଧିକି ଲାଇନ ଲାଗିବ ଯୋଉ ଚାରିଟା ରହୁଛି ଖୋଲିବା ସେତେବେଳେ ତମେ ଜଲଦି ମାନେ ଦର୍ଶନ କରିପାରିବ। ଆଉ ନହେଲେ ଯଦି ଲେଟ୍ କରିଦେଲେ ସକାଳୁଆ ଛ ତା ସାତା ଦର୍ଶନ କରିବା ସନ୍ଧ୍ୟା ମାନେ କରିବାକୁ ସେଠି ଆଉ ତାପରେ ସେ ଯାଇ ସେଠୁ ଯାଇକି ଭୀମଶିଳା ଦର୍ଶନ କରିକି ବୁଲିକି ତାପରେ ପୁଣି ସେଇଦିନ ତାପରେ ବି ପୁଣି ତ ଆଉ ରହିବନି ତ ଯୋଉ ଫେରିବ ଚାଲିବାଟା ନାଁ ଆ ଚାଲିବାଟା ତଥା ତଥାପି ନୂଆ ଲାଗେ ଚାଲିିବାଟା ଏତେ ସମୟ ଲାଗେନି। ଆଁ ମାନେ ତମେ ପଳେଇ ଆସିବ ହଁ।
ହଁ।
ତ ସେଠିକି ଯିବାର ଏ ଜିନିଷ ଟା ସେଇ ଯୋଉ ଠାକୁରଙ୍କୁ ଦର୍ଶନ ପରେ ସବୁ ଲାଘଭ ହେଇଯିବ ଯେତିକି କ କଷ୍ଟ ଥିବ ଯାହା ହେଉଥିବ ଆସିବାଟା ତ କିଛି ଲାଗେନି କାହିଁକି ନା ରାତିରେ ମେଟ୍ ଆଉ କିଛି ଲାଗେନି।
ହଁ ହଁ ଆପଣ ଯାଇଥିଲେ ଆପଣ ଟୋଟାଲ ଫ୍ୟାମିଲି ଯାଇଥିଲେ ସମସ୍ତେ ନାଁ?
ହଁ ଠା‌‌ ନ
ଆ ଆଁ ବୁଲିବାକୁ ବଢିଆ ଲାଗିଥିବ ସମସ୍ତଙ୍କୁ?
ନା ଯାହା ବହୁତ୍ ଭଲ ଲାଗେ ସେ ଯୋଉ ପା ପଛରୁ ଯୋଉ ନୋ ମାନେ କିନ୍ତୁ ଏତିକି ଯେ ସେଠି ଖରା ବି କାଟୁଥିବ ତମକୁ ଶୀତ ବି ହଉଥିବ ପବନ ଯୋଉ ଦଉଥିବା ଶୀତ ହଉଥିବ।
ଧରିଛନ୍ତି ହାତରେ ଧରିଛନ୍ତି?
ହଁ ସେଗୁଡାକ ସବୁ ବରକୁ ଧରି ବା ହେଲା ହଁ ହଁ ହଁ ହଁ। ବରକୁ ଧରି ଗୋଡ ଖସି ଯାଉଥାଏ ଏମିତି ଜାଗାରେ ମାନେ ସେଠିକ ମାନେ ବହୁତ୍ ସୁ ମାନେ ସେଇ ଯ ମାନେ ସେ ଯୋଉ ଯାତ୍ରାଟା କ କାଡ ଅଛି ସେଟା ବାର ହଜାର ଟଙ୍କା ଯିବା ଆସିବା ବାକି ବହୁତ ସମୟ ମାନେ ୱେଷ୍ଟ ଉଅ ୱେଟ କରିବାକୁ ପଡିବ।
ହଁ।
ଟିକେ ଯାଅ କେବେ ଭଲ ଲାଗିବ ଯାଅ ତାପରେ ଆସିଲେ କହିବ କି ନାଇଁ ଭଲ ଲାଗିବ।
ମୁଁ ତ କେବେ ଯାଇନି ଶୁଣିକି ଭଲ ଲାଗିଲା। କି ଯାଇଥିଲେ ବୁଲିବା ପାଇଁ ହ୍ୟାଲୋ? ହଁ ଆଉ ଘରକୁ ଯେତେବେଳେ ଆସିଲେ ଦେହ ଖରାପ୍ ହେଲା କି? ହ୍ୟାଲୋ।
ଦେହ ଖରାପ୍ ହେଇନି କିନ୍ତୁ ଗୋଡ ହାତ ବିନ୍ଧା ବିନ୍ଧି ହଉଥିଲା। ନାଁ ନାଁ କିଛି ବି ହେଇନି କିନ୍ତୁ ଖାଲି ଦେହ ହାତ ଗୋଡ଼ ନାଁ ନାଁ କାହାର କ
ହଁ।
ଛି ଆପଣ ଯାଆନ୍ତୁ କଣ କରନ୍ତୁ ମୁଁ ଯାଉଛି ଟିକେ ପଢିଦିଏ।
ହଁ ହଁ ଫେରେ ପଛରେ କଥା ହବା ଆଉ ବାଏ। ବାଏ ରଖନ୍ତୁ ହଁ।
ହୁଁ ବାଏ।